ହ୍ୟାଲୋ।
ହଁ କୁହ?
ହଁ ଯେମିତି କିି ଅ ଯଦି ଆମେ ଅ କିଛି ସମୟ ପୂର୍ବରୁ ଯେମତି ସେ କି କଥା ହଉଥିଲେ କି ଗାଁ ର ଚାଲିଚଲଣି ତ ଠିକ ଅଛି। ଯେମିତିକି ଆମେ ରୋଜଗାର ବିଷୟରେ ଦେଖୁଥିଲେ କି। ଅ ଯଦି ଆମେ ଗାଁ ରେ ସବୁ ଜିନିଷ ଚାଷ କରିକି ଗାଁରେ ଆମେ ଅ ରପ୍ତାନୀ କରୁଛନ୍ତି। ମାନେ ଯେତେ ସାରା ସହରରେ ଚଳୁଛନ୍ତି ସହର ବାଲା ଗାଁ ଲୋକଙ୍କୁଠୁ ଆମଦାନୀ କରୁଛନ୍ତି। ତ ସହ ଗାଁ ବାଲା ସହରକୁ ରପ୍ତାନୀ କରୁଛନ୍ତି। ତ ଗାଁ ର ମାନେ ରୋଜଗାର ଅଧିକ ବଢିବା କଥା ସହର ଠାରୁ। ତ ସହରର ଆଜିକାିକ ଯଦି ଆମେ ଦୁନିଆରେ ଦେଖୁଛନ୍ତି ସହର ରୋଜଗାର ଅଧିକା ଯେମିତି ଗାଁ ମାନଙ୍କ ଠାରୁ। ତ ୟା ଭିତରେ କଣ ତଫାତ ଅଛି।
ସହରରେ ଯେତିକି ବ୍ୟବସାୟ ଯିଏ ବ୍ୟବସାୟ କଲା ମୁଁ ଏଇଠି ଆଜି ଆମ ଗାଈରେ ଫସଲ କଲି ପରିବା ଫସଲ କଲି ଆଳୁ ବାଇଗଣ ବାଇଗଣ ଟମାଟୋ ଲଙ୍କା ଯଉଟା କି ମୁଁ ସେଟା କୋଡ଼ିଏ ଟଙ୍କା ସହରରେ ବି ନେଇକିଣଙ୍କୁ ବ୍ୟବସାୟ ଯିଏ କରୁଛି ତାକୁ ନେଇକି କୋଡ଼ିଏ ଟଙ୍କାରେ ବିକିବି ସେ ସେଇଟା ସହରରେ ନେଇ କି ଚାଳିଶ ଟଙ୍କା ବିକିଲା।
ହଁ।
କିନ୍ତୁ କୋଡ଼ିଏ ଟଙ୍କାର ଫସଲ ମୁଁ କଲି ମୁଁ ଯେତିକି ଫସଲରେ ଲଗେଇଛି ମୁଁ ଯେତିକି ପରିଶ୍ରମ କରୁଛି ସେତିକି କୋଡ଼ିଏ ଟଙ୍କା ପାଇଁ। ତାଠୁ ଅଧିକା ସିଏ କେତେ ପାଇଲା ସେ କିଛି ନ କରିକି।
ହଁ ଯେମିତି କି ତମ କହିବା କଥା ଯେମିତି କି ମୁଁ ଜାଣି ପାରିଲି କି ତମ କହିବା କଥା କି ସହରରେ ଅଧିକା ଲାଭ ରଖୁଛନ୍ତି ଯାହା ଫଳରେ ଅ ସହରର ରୋଜଗାର ଯୋଉଟା କିି ସହରର ରୋଜଗାର ସଂଖ୍ୟା ପଡି ଯାଉଛି ଯଉଟା କି ଆମର ଭାରତର ଜିଟି ବିି ଆଉ ଓଡିଶାର ଜିଡି ଜ ଏ ପି ବିରେ ଯୋଉଟା ଆମର ମାନେ ବଢେଇ ଚାଲିଛି। ତ ତମର ମାନେ ଇକୋନୋମିକ ଗ୍ରୋଥ କରୁଛିେ ସେଇଟା ତମର କହିବାର କଥା। ଯେମିତି ଅଧିକା ଲାଭ ରଖିବା ଦ୍ଵାରା ଅଧିକା ଇକୋନୋମି ଗ୍ରୋଥ ହଉଛି।
ହଁ ଯଉ ଦେଖ ସେଇଟା ହେଉଛି ଲୋକଙ୍କୁ ଆମେ ସେଇଟା ଜଣେଇବା ନାଇଁ ଏଇ ଜିନିଷଟା ଆ ସହରରେ ବହୁତ କମ ମିଳୁନି ଯେଉଁଟାକି ବହୁତ କମ୍ ଅଛି। ଆମ ପାଖରେ ସେଇଟା ଅଧିକା ଅଛି ତ ଆମେ ତାର ପ୍ରୋସେସ୍ ଟା ଆମେ ତ ଦାମ୍ଟା କେମିତି ଅଧିକ ବଢ଼େଇବା। ସେଇଟା ଲୋକମାନେ ହୁଏତେ ଜାଣିପାରୁନଥିବେ ତାଙ୍କ ପାଖରେ ସେହି ସୂଚନା ପହଞ୍ଚି ପାରୁନଥିବ।
ହଁ।
କିଛିଟା ଲୋକ ଅଛନ୍ତି ଯେତିକି ପରିଶ୍ରମ କରିଥିବେ ତାଙ୍କ ପାଖରେ ସେ ଯେତିକି ପରିଶ୍ରମର ଫଳ ସେ ପାଇପାରୁନଥିବେ।
ହଁ।
ତ ଲୋକମାନଙ୍କର ଆଉ ଗୋଟେ ଗୋଟେ ସୂଚନା ସେମାନେ ପା ସେମାନଙ୍କ ପାଖରେ ସେତିକି ସୂଚନା ନଥାଏ। କେଉଁ ଜିନିଷର ଦାମ୍ କେତେ?
ହଁ।
ତ ଏବେ ବି ତ ସମସ୍ତେ ଚାହାଆନ୍ତି ଚାହୁଁଛନ୍ତି ଆମେ କେମିତି ଗାଁରୁ ପଳେଇବୁ ବାହାରେ ଯାଇକି ରହିବୁ ବାହାରୋଁ ରୋଜାର କରିବୁ ବାହାରେ
ହଁ ଏଇଟା ବହୁତ ଲୋକମାନେ ଆଉ ଆଜିକାଲି ଆମେ ଯଦି ଯେ ଦେଖିବା କି ନା ହଁ ଗାଁ ରୁ ବହୁତ ସାରା ଲୋକ ମାଇଗ୍ରେଟ କରୁଛନ୍ତି। ଆମର ମାନେ ସହରକୁ ଯେମିତି କିଛି ଲୋକ ମାନେ କହୁଛନ୍ତି କି ଆମେ ଚାକିରୀ କରିବା ପାଇଁ ଯାଉଛୁ ଆଉ କିଛି ଲୋକମାନେ କହୁଛନ୍ତି କି ଆମେ ଆମ ପିଲାମାନଙ୍କୁ ପିଲାମାନଙ୍କ ଭବିଷ୍ୟତ ଦେଖି ଆମେ ଗାଁ ରେ ଯେହେତୁ ଭଲ ବିଦ୍ୟାଳୟ ନାହିଁ। କି ଅ ଭଲ ମହାବିଦ୍ୟାଳୟ ନାହିଁ। ଯୋଉଟା ଆମେ କହୁଛନ୍ତି ତ ସେମାନେ ତାଙ୍କ ପିଲାମାନଙ୍କୁ ନେଇକି ବାହାରକୁ ଯାଉଛନ୍ତି ପା ଠ ପଢିବା ପାଇଁ ତ ୟା ଭିତରେ ତମର କଣ ଚିନ୍ତାଧାରା ଅଛି। ଯେମିତି ଆମେ ବି ଚାହିଁଲେ ଲୋକମାନଙ୍କୁ ମାନେ ଲୋକମାନଙ୍କ ମାନେ ଅ ମନର ଆଶା ପୂରଣ କରିବା ପାଇଁ ଯେମିତି ଆମେ ଗାଁ ରେ ଗୋଟେ ଭଲ ବିଦ୍ୟାଳୟ ଖୋଲିବା। କି ଗାଁରେ ଗୋଟେ ଭଲ ମହାବିଦ୍ୟାଳୟ ଖୋଲିବା ତ ଏମିତି କରିହବ ନା କେମିତି?
ନାଇଁ ନାଇଁ ସେଇଟା ସବୁ ହଉଛି ଲୋକମାନଙ୍କ ଚିନ୍ତାଧାରା ଗାଁରେ ନାହିଁ। ଦେଖିବ ପ୍ରା ଯେତେକ ବି ଯେଉଁମାନେ ଚାକିରି କରୁଛନ୍ତି ଯାଇକି ଏବେ ସହରରେ ଅଛନ୍ତି। କି ଯେଉଠି ଅଛନ୍ତି ଚାକିରି ଭଲ ଭଲ ସହରରେ ଭଲ ଟାଉନରେ ଅଛନ୍ତି ସେମାନେ ଗାଁରେ ପାଠ ପଢ଼ିନାହାନ୍ତି ସେମାନେ ସେ ସହରରେ ରହିକି ସମ ଯେତକ ବି ଏ କ୍ୟାପିଟାଲରେ ଆମର ଯେତେକ ଜଣ ଅଛନ୍ତି ତ ସମସ୍ତେ ସେ କ୍ୟାପିଟାଲରେ ଜନ୍ମ ହୋଇଛନ୍ତି ସମସ୍ତେ କ୍ୟାପିଟାଲରେ ପଡ଼ିଛନ୍ତି ନା ସେଥିରୁ ଅ ଅଧିକାଂଶ ଲୋକ ଗାଁରୁ ଯାଇକି ଅଛନ୍ତି। କିନ୍ତୁ ସେମାନଙ୍କ ଚିନ୍ତାଧାରା ସେଇଟା ନାଇଁ ଆମେ ସେଠି ରହିବୁ ଯେଉଠି ଅଧିକା ପପୁଲେସନ୍ ଯେଉଠି ଅଧିକା ଲୋକମାନେ ରହୁଚନ୍ତି। ସେଠି ସେତେ ବେଶୀ ଉନ୍ନତି ହୁଏ। ତ ଗାଁ ଠାରୁ ସହରରେ ଅଧିକ ଲୋକ ରହୁଛନ୍ତି ତ ସହରର ସେ ଥାର ଚାରି ବର୍ଷ ବେଶୀ ଉନ୍ନତି। ତ ସେମାନେ କହୁଚନ୍ତି ସେଠି ଅଧିକ ଉନ୍ନତି ଅଛି ଆମ ଓ ସବୁ ଯେଉଠି ସୁବିଧା ଲୋକ ପାଉଛନ୍ତି ଏବେ ଲୋକ ସେଇଠି ଯାଇକି ରହୁଛନ୍ତି।
ଦିଦି ଯେମିତିକି ଏଇ କଥା ଟା ତମେ କହିବ ଦିଦି ଯେମତିିକି ତମେ ଏଇ କଥା ଟା କହିଲ କି ଯଦି ସରକାରଙ୍କ ତରଫରୁ ତମକୁ ଯଦି ଏମିତି କିଛି ଦାୟିତ୍ବ ଦିଆଯାଏ କି ଗାଁ ଲୋକଙ୍କୁ କେମତି କଣ ମାନେ ବୁଝେଇବ କି ମାନୁପୁଲେଟ କରିବ କି ମୋଟିଭେଟ କରିବ? କି ଗାଁ ଗାଁ ଲୋକ ମାନେ ଗାଁ ମାନେ ପିଲାମାନଙ୍କୁ ଗାଁ ରେ ରଖିକି ଏଁ ପଢେଇବା ସହିତ ଯେମିତି ଗାଁ ବିଦ୍ୟାଳୟରେ କି ଗାଁ ମହାବିଦ୍ୟାଳୟରେ ପଢିଲେ ସେ ଗାଁ ର ନାଁ ଉନ୍ନତି ହବ ଆଉ ସେ ଜିଲ୍ଲାର ନାଁ ଉନ୍ନତି ହବ ଆଉ ଗାଁ ର ନାଁ ଉନ୍ନତି ହେଲେ ଜିଲ୍ଲାର ନାଁ ଉନ୍ନତି ସେ ରାଜ୍ୟର ନାଁ ବି ଉନ୍ନତି ହବ। ତ ତମେ କେମିତି ୟାକୁ ଅ ମାନେ ମ୍ୟାନେଜ କରିବ? ଗାଁ ଲୋକଙ୍କୁ କେମିତି ମୋଟିଭେଟ କରିହେବ କେମିତି ମ୍ୟାନୁପୁଲେଟ୍ କରିହବ?
ନାଇଁ ଗାଁ ଲୋକ ମୁଁ ତ ଭାବିଚି ଲୋକମାନଙ୍କୁ ଚିନ୍ତାଧାରାକୁ ନେଇକି ସେମାନେ ଆବେ ସମସ୍ତେ ଲୋକ ଦେଖି ଦେଖା ଚାହାଁ ଯୋଉ କରୁନାହାନ୍ତି ହଁ ଆ ଉପରୁ ଆ ପିଲା ଯାଇକି ଏଠି ଭୁବନେଶ୍ୱର ପଢୁଛି କି ତା ପୁଅ ଯାଇକି ବାଙ୍ଗଲୋର ପଢୁଛି ମୁଁ ମୋ ଝିଅକୁ ସେଠି ପଢେଇ ଦେବି। କି ମୁଁ ମୋ ପୁଅକୁ ସେଇଠି ପଢ଼ାଇ ଦେବି। ତ ସେଇଟା କରିବା ବୁ ପିଲ ଦକ ବନ୍ଦ କରିବା ଦରକାର। ନିଜ ପିଲା କଣ ପଢ଼ୁଛି ଆଗ ପିଲାଙ୍କୁ ବୁଝ ପିଲାଙ୍କୁ ଦେଖ ତମ ପିଲା କେତେ ପାଠ ପଢୁଚି। ଭଲ ପାଠ ପଢ଼ୁଚି ଗାଁରେ ରହିକି ଯଦି ପିଲା ଭଲ ପାଠ ପଢ଼ୁଚି ତାହେଲେ ଗାଁରେ ତାକୁ ପଢ଼ାଅ। ବାହାରକୁ ଛା ହେ ନରହିଏ ମାନେ ନିଜକୁ ନିଜେ ବଦଳେଇବା କାହାକୁ ବଦଳେଇବା ପଛରେ ଆଗ ନିଜକୁ ବଦଳେଇଲେ ଆମେ ଅ ଆମ ଚାରି ପାଶ୍ୱରେ ବି ଆସ୍ତେ ଆସ୍ତେ ବଦଳିବ ଯଦି ଆ ମୁଁ ମୋ ପିଲାକୁ ଠିକ୍ସେ ପାଠ ପଢ଼େଇକା ଯଦି ଗାଁରେ ମୁଁ ମଣିଷ କରିପାରିଲେ ତ ମୋଠୁ ଦେଖିକି ଆଉ ଗୋଟେ ଲୋକଟେ ବି ହ ନାଇଁ ଇଏ ତ ପଠୁ ପଢ଼ିକି ମନ ଚାକିରି କଲାନା ଗୋଟେ ଭଲ ଚାକିରି। ଗୋଟେ ମ ତ ମୁଁ କାହିଁକି ମୋ ପିଲାକୁ ବାହାରେ ଛାଡ଼ିବି।
ହଁ।
ତ ସେଇଟା ପ ଫାଷ୍ଟ ହେଲା ଆମେ ନିଜକୁ ସରକାର ଆମକୁ ବଦଳେଇବା ପର୍ଯ୍ୟନ୍ତ ନ ଯାଇକି ଆମେ ନିଜେ ନିଜକୁ ବଦଳେଇବା।
ହଁ ଏଟା ତ ବହୁତ ଭଲ କଥାଟେ କହିଲ ଏଟା ଆ ଯୋଉଟା କି ଆ ମାନେ ଗାଁ ଲୋକଙ୍କୁ ବି ଯଦି କିଛି ଅ ଯ ଜେ ଆମେ ଯଦି ଜଣ ଜଣ ଜଣ ଜଣଙ୍କରୁ କହିବା କି ଗାଁ ଲୋକମାନଙ୍କୁ ତ ଜଣେ ଶୁଣିକି ଅନ୍ୟ ଜଣଙ୍କୁ ସେମ୍ କଥା କହିବ ତ ସେମ୍ ସେମ ଜଣେ ଶୁଣି
କହିଲେ ଦେଖ। ଆମେ ନିଜେ ଭଲ କାମ ଯଦି କରିବା ତାହେଲେ ଆମଠୁ ପାଖରେ ଯିଏ ଥିବ ଆମ ପଡ଼ିଶାରେ ଯିଏ ଥିବ। କି ଆମକୁ ଯିଏ ଦେଖୁଚି
ହଁ।
ଏ ଆମକୁ ଯିଏ ଦେଖିକି ଶିଖିବାକୁ ଚାହିଁଥିବ ସିଏ ସେୟା ଶିଖିବ ଆଉ ଯିଏ ମାନେ ଲୋ ଆଜିକାଲି ସମସ୍ତେ ଦେଖିକି ହିଁ କରୁଛନ୍ତି ଏଇଠି ମୁଁ ପଢ଼ି ମୁଁ ମୋ ପିଲାକୁ ଛାଡ଼ିଦେଲି ହଷ୍ଟେଲରେ ସିଏ ରହିଲା ସିଏ ପାଠ ପଢ଼ିଲା। ସେ ପାଠ ପଢ଼ିଲେ କି କେଁ ପଢିଲା ସେଟା ଦେଖୁନାହାନ୍ତି ମୁଁ ମୋ ପିଲାଙ୍କୁ ହଷ୍ଟେଲ ବାହାରେ ଛାଡ଼ି ଦେଇଛି ପାଠ ପଢ଼ିବା ପାଇଁ। ସିଏ ତା ପେ ସିଏ ତା ପିଲା ପାଠ ପଢ଼ିକି ସେ ବାହାରେ ଆସି ସିଏ ଭଲ ପାଠ ପଢୁଛି କି ନ ପଢୁଛି ସେଇଟା ନ ଦେଖିକି ସେମାନେ ବି ଛାଡ଼ିଦଉଛନ୍ତି। ତ ସେଇଟା କ ଯେତେ ଆମେ ନିଜକୁ ବୁଝେଇବା ନିଜେ କରିବା ତ ସବୁ କାହିଁକି ନା ସେଇ ଗାଁରେ ରହିକି ତ ସମସ୍ତେ ପାଠ ପଢ଼ିକି ଚାକିରି କରୁଛନ୍ତି ନା ସେଇ ଗାଁରେ ବି ଆଇ ଏସ୍ ଓ ଏସ୍ ବାହାରୁଛନ୍ତି କି ନାହିଁ?
ହଁ ତ ଦିଦି ଯେମିତି ତମେ ଏଇ କଥାଟା କହିଲ ଅ ତ। ଅ ଏଇଥିରେ ପି ମୁଁ ଗୋଟେ କଥା ପି ମୁଁ ଗୋଟେ କୋଷ୍ଚିନ ବି ଆପଣ ତମକୁ ପଚାରୁଛି। ତ ଯେମିତି ଆମେ ଦେଖିବା କି ଆମର ନେଟିଭ ଲାଙ୍ଗୁଏଜ ଓଡି ଓଡିଶାର ଓଡିଆ। ତ ଆମେ ଓଡିଶା ଲୋକ ଆଉ ଓଡିଶାରେ ବି ଯେତେ ସାରା କି ମାନେ ଚାକିରି ସରକାରଙ୍କ ଚାକିରି ଅଛି କି ବାହାର କମ୍ପାନୀର ଚାକିରି ଅଛି ସେମାନେ ବି ଓଡିଆକୁ ପ୍ରମୋଟ କରୁଛନ୍ତି ଓଡିଆ କି ବହୁତ ସମ୍ମାନ କରନ୍ତି। ତ ଆମେ ଆମ ପିଲାଙ୍କୁ ଓଡିଆରେ ନ ପଢେଇ ହଁ ଆଉ ଗୋଟେ ବି ଏଇଟା ଅନୁପାତ ଯଦି ଆମେ ଦେଖିବା ତ ଓଡ଼ିଶାରେ ଓ ମାନେ ସରକାରୀ ସ୍କୁଲ ମାନେ ସରକାରୀ ସ୍କୁଲରେ ଯେତିକି ପିଲା ପାଠ ପଢୁଛନ୍ତି ତାର ଚାକିରି ବହୁତ ସଂଖ୍ୟାରେ ପାଉଛନ୍ତି ଆଉ ଅ ମାନେ ଯେମିତିକି ଇଂରାଜୀ ମିଡିୟମରେ ଯୋଉ ପିଲା ପାଠ ପଢୁଛନ୍ତି ତାର ସେମାନଙ୍କ ଚାକିରି ବହୁତ କମରେ ପାଉଛନ୍ତି ତ ଏତେ ସାରା ହେଲା ପରେ ବି ତ ଲୋକମାନେ ତାଙ୍କ ପିଲାଙ୍କୁ ଇଂରାଜୀ ମିଡିୟମରେ ପାଠ ପଢ଼ିବାକୁ ଚାହୁଁଛନ୍ତି। ତ ଏଇଟା କାହିଁକି ଆମ ଓଡିଆ ଭାଷାକୁ ସେମାନେ ଲୋପ କରିବାକୁ ଚାହୁଁଛନ
ନାଇଁ ଓଡ଼ିଆ ଭାଷାକୁ କେହି ଲୋ କରୁନାହାନ୍ତି ଯେମିତିଆ ଓଡ଼ିଆ ହଉ ଚି ଆମର ମାତୃଭାଷା ଆମେ ପିଲାଟି ଦିନରୁ ଆମେ ଜନ୍ମ ହେଲା ପରଠୁ ଆମେ ଫାର୍ଷ୍ଟ କଥା ହଉଛେ କଉଥିରେ? ଓଡ଼ିଆରେ।
ଓଡିଆରେ କଥା ହଉଚେ ତ ଏବେକା ଏବେକା ପି ଏବେକା ଏବ ଯେମିତିକି ଏବେକା ଲୋକମାନେ ସେ ତାଙ୍କ ପିଲାମାନଙ୍କୁ ଫାଷ୍ଟରୁୁ। ଅ ଆ ନ ଶିଖେଇକି ପିଲାମାନଙ୍କୁ ଏ ବି ସି ଡି ଶିଖଉଛନ୍ତି ଏକ ଦୁଇ ନ ଶିଖେଇକି ୱାନ ଟୁ ଶିଖଉଛନ୍ତି। ତ ଫାର୍ଷ୍ଟ ରୁ ଯେମିତି ଆମେ ଯେମତି ଆମେ ଯେମିତି ଆମର ଗାଁ ଯେମିତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସେଇଟା ବି ଆମର ଓଡ଼ିଆରେ ପାଠପଢ଼ା ହଉଛି କି ସରକାରୀ ସ୍କୁଲ୍ କି ଅଙ୍ଗନବାଡ଼ି। ପିଲାଙ୍କୁ ନ ପଠେଇକି ଇ ଇଂରାଜୀ ମିଡିୟମ ପିଲାଙ୍କୁ ପଠଉଛନ୍ତି ଯେମିତିକି ବହୁତ ସାରା ମାନେ ଆ ଏ ମାନେ ଇଣ୍ଟରନ୍ୟାସନାଲ ନ୍ୟାସନାଲ ସ୍କୁଲ ସବୁ ମାନେ ସବୁ ଗାଁ ଗାଁ ରେ ବି ଖୋଲି ଗଲାଣି, ଯେମିତିକି ସି ବିି ଏସି ଆଇ ସି ଏସ୍ ସି ମଡେଲର ସବୁ ଖୋଲିଗଲାଣି ତ। ଲୋକମାନେ ସେଟାକୁ ବେଶୀ ଫୋକସ କରୁଛନ୍ତି ଆମ ଓଡିଆ ସ୍କୁଲ ଅପେକ୍ଷା ଯେମିତି କିି ଏବେକା ଆ ଆମେ ଯେମିତି କିି ଗୋଟେ କଥା କହିବା ଏବେକାର ଏବେକାର ସରକାରଙ୍କ ଦ୍ଵାରା ଯେମିତି ଇଏ ହେଇଛି କି। ସେମାନେ କହିଛନ୍ତି କି ଆମେ ଗୋଟେ ଗୋଟେ ପଞ୍ଚାୟତ ରେ ଆମେ ଗୋଟେ ଗୋଟେ ଇଂଲିଶ ମିଡିଅମ ସ୍କୁଲ ଯେମିତି ସି ବି ଏସ ସି ପାର୍ଟନର ମାନେ ସ୍କୁଲ କରିବୁ। କାହିଁକି ଓଡିଶା ସରକାର କାହିଁକି ଅ ମାନେ ଆ ସେଇ ଓଡ଼ିଆ ମିଡିୟମକୁ ଯେମିତି ଆମ ଓଡିଆ ଭାଷାରେ ସେଇଟାକୁ ପ୍ରଚଳନ କରୁନାହାନ୍ତି କି ଡଭଲପ୍ କରୁନାହାନ୍ତି ତ ୟା ବିଷୟରେ ଆମେ କଣ କହିବା?
ହଁ। ସେଇଟା ନେ କଣ ଆମେ ଓଡ଼ିଆ ବହୁତ ଜାଣିଛେ। ଓଡ଼ିଆ ଆମେ ଯେହେତୁ ଆମେ ଓଡ଼ିଆ ମାତୃଭାଷା ବିଲାଟି ଦିନରୁ ଓଡ଼ିଆରେ କଥା ହେଉଛେ ଆମେ ଓଡ଼ିଶାରେ ରହିକି ଆମେ ଯାହା ସେଥିରେ ନା ତା ସେଥିରେ ଆମେ କଥାବାର୍ତ୍ତା ହେଇପାରିବା। ଯେେତୁ ଆମେ ଏଇଟା ତୁମେ ଯେଳେ ବ୍ୟବସାୟ ଉପରେ କହିଲ। ଖାଲି କଣ ଗାଁ ଓ ସହର ଭିତରେ ବ୍ୟବସାୟ ହଉଛି ଦେଶ ଦେଶ ଭିତରେ ବ୍ୟବସାୟ ହଉନି ଦେଶ ଦେଶ ହଁ ଖାଲି କଣ ଗାଁ ସହରରେ ଲୋକମାନେ ଚାକିରି କରୁଛନ୍ତି।
ନା ନା ହଁ
ତ ସେଇଥିପାଇଁ ଯେଉଁଟା କିି ଆମେ ଚାହୁଁଛେ ଯେମିତି ଆମେ ପିଲାକୁ ମଣିଷ କିଲଲା ବେଳେ ପିଲାଙ୍କୁ ପାଠ ପଢ଼ାଇଲା ବେଳେ ଆମେ କହୁଛେ ମୋ ପିଲା ଭଲ ପାଠ ପଢ଼ୁ ସହରେ ରହୁ। କି କିଏ ଚାହୁଁଛି ଏଠି ବି ଭଲ ପଢ଼ିକି ମୋ ଅ ମୋ ପିଲା ଆ ନା ଇଏ ଦେଶ ଦେଶ ଭିତରେ ଦେଶ ବାହାର ଦେଶରେ ବି ଯାଇକି ରହୁ ବାହାର ଦେଶକୁ ଯାଉ। ତ ବାହାର ଦେଶକୁ ଗଲେ ଆମକୁ ସେଠାର ଭାଷା ଶିଖିବାକୁ ପଡ଼ିବ କି ନାହିଁ ସେଠି ଚଳିବାକୁ ତ ସେଥିପାଇଁ ଆମକୁ ସେଇ ଭାଷା ଶିଖିବାକୁ ନିହାତି ଦରକାର ଯେଉଁଟାକି ଓଡ଼ିଶା ଭାଷା ତା ତ ଆମେ କହିଦବା।
ନାଇଁ ଯେମିତି କିି ମୁଁ କହିବି ନାଇଁ ଯେମିତି କିି ମୁଁ କହିବି କି ଆମର ଦେଶ ଦେଶ ଭିତରେ ବି ଆମର ସବୁ ଦେଶରେ ଇଂଲିଶ ବି ମାନେ ପୁରା କମନ ଲାଙ୍ଗୁଏଜ ନୁହେଁ। କି ଇଂଲିଶ ଜଣେ ଶିଖିବା ନିହାତି ଦରକାର ଯେମିତି ସପୋଜ ଆମେ ଯଦି ସାଉଥ କୋରିଆ ଯିବା। ତ ବର୍ତ୍ତମାନ ଆମେ ସୋସିଆଲ ମିଡ଼ିଆରେ କିଛି ବି ଦେଖୁଛନ୍ତି। ତ ସାଉଥ କୋରିଆ କଲେ ତାଙ୍କର ଭାଷା ଅଲଗା, ତ ଯେମିତି
ହଁ ସମ ସବୁ ଇଂଲିଶଟା ହେଉଛି ଆମର ନ୍ୟାସନାଲ୍ ଲାଙ୍ଗୁଏଜ୍ ଇଣ୍ଟରନ୍ୟାସନାଲ୍ ଲାଙ୍ଗୁଏଜ୍। ହଉଛି ଇଂଲିଶ ସବୁ ଯେଉଁ ବି ଦେଶକୁ ଆମେ ଯିବା ଆମେ ଯଦି କିଛି ବି ଭାଷା ନ ଜାଣିଛେ ଇଂଲିଶ ଜାଣିଛେ ତ ଆମେ ସେଠି କିଛିଟା ଇନଫର୍ମେସନ୍ ଆମେ ପାଇପାରିବା।
ହଁ।
ଯୋଉଟା କି ଓଡିଆ କେହି ଜାଣିନାହାନ୍ତି କିନ୍ତୁ ଇଂଲିଶ ସବୁ ଦେଶରେ ଆପଣ ଆମେ ଯୋଉ ବି ଦେଶ କୋଥାେ ଯାଆନ୍ତୁ। ଯୋଉ ବି ଦେଶରୁଆମ୍ ଆମ ଦେଶକୁ ବି କିଛି ଇନଫର୍ମେସନ୍ ଆସୁଛି ସେଇଟା ଇଂଲିଶରେ ଆସୁଛି ତାଙ୍କ ଲା ସେଇ ଭାଷାଟା ସେମାନେ କଣ ଇଂଲିଶରେ ଫାଷ୍ଟ ହେଲା ଏଟି ଯୋଉ ବି ଦେଶ ଯାଉ ତ ଦେଶ ନା ନେ କହିହବନି ଯୋଉ ବି ଦେଶ ଫାଷ୍ଟ ଇଂଲିଶ୍ ଟା ହୋଉଛି ଇଣ୍ଟରନ୍ୟାସନାଲ୍ ଲାଙ୍ଗୁଏଜ୍। ସେ ସେଇଥିପାଇଁ ମୁଁ ଭାବୁଛି ସବୁ ଲୋକ ଇଂଲିଶକୁ ସେଇଥିପାଇଁ ବେଶୀ ଏଇଓ ଫୋକସ୍ ରଖୁଛନ୍ତି ଇଂଲିଶ୍ଟା ହେଉଛି ଆମର ଇଣ୍ଟରନ୍ୟାସନାଲ୍ ଲାଙ୍ଗୁଏଜ୍। ଆଉ ଓଡ଼ିଆ ହୋଉଛି ଆମର ଜା ମାନେ ମାତୃଭାଷା ଯୋଉଟାକି ଓଡ଼ିଶାରେ
ହଁ ଯଦି ଆମେ ଏମିତି ବି କହିପାରୁଚନ୍ତି। ତ ଆମେ ପିଲାମାନଙ୍କୁ ବି ଚାଷ ବାସ ଶିଖେଇବା ଦରକାର ଯେମିତି କି ସବୁ ପିଲା ଯଦି ଏମିତି ଯାଇକି କରିବି ତ ପିଲାମାନଙ୍କୁ ଚାଷ ବାସ ଦେଖ ଲେ ବି ତ ସେମାନେ ବି ଡେଭଲପମେଣ୍ଟ କରିପାରିବେ।
ଥିବ ହଁ ଯୋଉ ପିଲା ଚାଷବାସରେ ଆଗ୍ରହ ଥିବ। ସେ ଚାଷବାସ କରିବା ପାଇଁ ଶିଖିବା ତାର ସେ ଆଗ୍ରହ ରହିବ। ଯୋଉ ପିଲା ଚାଷବାସ ପିଲାଙ୍କର ସେଇଟା ଯୋଉ କ ଫାଷ୍ଟ ମଣିଷର ଚିନ୍ତାଧାରା ପିଲା ଚାହିଁବ ମୁଁ ଚାଷବାସ କରିବିନି, ତ ଜବରଦସ୍ତି ତ ନାଇଁ ତମେ ଚାଷବାସକୁ ମୁଁ ଶିଖଉଛି ମାନେ ତୁ କରେ। ସେଇଟା ତ ଆମେ କହିପାରିବାନି।
ନା ଆଗରୁ ଯେମିତି ଆମ ବାପା ଆମ ଦାଦା କି ଆମ ଜେଜେ ଆମ ବୁଢା ବା ଆମ ଅଜା ମାନେ ସେ ସବୁ ଯେମିତି ଚାଷ କରୁଥିଲେ, ତ ଉ ବାପା ଚାଷ କରୁଥିଲା ମାନେ ପୁଅ କି ପୁଅ ବି ପାଠ ପଢିବାକୁ ଯାଉଥିଲେ ସପୋଜ ପୁଅର ପାଠ ହେଲାନି କି କିଛି କରିପାଇଲାନି ତ ସେମାନେ ମାନେ ଚାଷକୁ ବି ମାନେ ଗୋଡ ବଢଉଥିଲେ। ଯୋଉଟା କି ଏବେକା ଯୁଗରେ ନାହାନ୍ତି ତ ପିଲାମାନେ ପାଠ ପଢୁଛନ୍ତି, ଯଦି ପାଠ କିଛି ନ ହଉ ଚି ତ ଚାକିରି ନ ହଉଛି ସେମାନେ ସବୁ ଅଲଗା ଯେମିତି ଆମର ବହୁତ ସାରା କମ୍ପାନୀ ରହିଛି ସେ କମ୍ପାନୀ ଥ୍ରୋରେ ଚାକିରି କରୁଛନ୍ତି, ତ ସେମାନେ ଯଦି ଚାଷ ବାସରେ ଯଦି ଆଗ ବଢେଇବେ ସେମାନେ ବି କିଛି ପାଠ ପଢିଛନ୍ତି, ଏଜୁକେଟେଡ ଅଛନ୍ତି। ତ କେମତି ହୁଅନ୍ତା ସେନ୍?